ଜୟ ଜଗନ୍ନାଥ
ହ ହ୍ୟାଲୋ
ହଁ ବନ୍ଧୁ କୁହନ୍ତୁ ହଁ କୁହନ୍ତୁ। ଆସୁଛି ମୋର ଭଏସ ଆପଣ ଶୁଣା ଯାଉଛି?
ହଁ ଶୁଣା ଯାଉଛି।
ଆପଣ ମ ପା ହଁ କୁହନ୍ତୁ ବନ୍ଧୁ ଆଉ କଣ କରୁଛନ୍ତି ଆପଣ କେମିତି ଅଛନ୍ତି?
ହଁ ହଁ।
ମୁଁ ବି ବହୁତ ଭଲ ଅଛି।
ସତକଥା। ଗାଁରେ ଜେ ଜୀବନ ଯେତେ ସରଳ ମୁଁ କହିଲି ଗାଁରେ ଗାଁରେ ଜୀବନ ଯେତେ ସରଳ ସେତେ ସୁନ୍ଦର। ସକାଳୁ ପକ୍ଷୀମାନଙ୍କ କୁହୁ କୁହୁ ଶବ୍ଦରେ ହୁଁ। କେମିତି ସବୁ ଭଲ ଲାଗେ ନା।
ନିଶ୍ଚୟ ନିଶ୍ଚୟ ବନ୍ଧୁ ଯେମିତି କିି ଆପଣ ଗାଁ କଥା କହିଲେ ବହୁତ ଖୁସି ଲାଗିଲା ଯେମିତି ଆପଣ ଏବେ କହିଲେ କି ଗାଁ ରେ ଯେତେ ବି ଜୀବନ ସେତେ ସୁନ୍ଦର ସରଳ ମାନେ କହିଲେ ଏବେ ସକାଳୁ ଉଠି କୋଉ କୋଉ ସପ୍ତାହରେ। ଆପଣଙ୍କର ନିଦ ଭାଙ୍ଗେ ବୋଲି ଆପଣ ଯେମିତି କହିଲେ। ଠିକ କଥା କହିଲେ ବନ୍ଧୁ ଯେମିତି କିି ସତ କଥା ହଉଚି ମାନେ ଏଠାରେ ସବୁ ସକାଳେ ସୂର୍ଯ୍ୟ ଉଠିବା ବେଳେ ଧାନ କ୍ଷେତ୍ରରେ ଦୃଶ୍ୟ ବହୁତ ସୁନ୍ଦର ଲାଗେ। ସବୁଜ କ୍ଷେତ ଦେଖିଲେ ମନ ପୁରା ଖୁସି ହେଇଯାଏ।
ହଁ ଆପଣଙ୍କ ଆପଣ ଆପଣଙ୍କର ଆପଣଙ୍କ ଘରେ। ହଁ ଧାନ ଚାଷ କରନ୍ତି କି।
ଧାନ ଚାଷ ତ ଆମ ଘରେ ହୁଏ ହୁଏନି ବଟ୍ ଆପଣଙ୍କର କେମିତି ଆପଣଙ୍କ ଘରେ ହୁଏ?
ଆମର ତ ଆମର ତ ବେଶୀ ବିଲ ନାହିଁ କମ୍ ବିଲ। ତ ସେଇ। ସେଇ କମ୍ ବିଲରେ ଏକା ଚାଷ ହୁଏ ଧାନ ଚାଷ ହୁଏ ମୁଗ ଚାଷ ହୁଏ। ଚିନା ବଦାନ ଚାଷ ହୁଏ ସବୁ ପ୍ରକାର ବିଭିନ୍ନ ପ୍ରକାର ଚାଷ ହୁଏ ଆଉ।
ଆଚ୍ଛା ଶୁଣିକି ବହୁତ ଭଲ ଲାଗିଲା କି ଏତେ ଚାଷ ଆପଣ କରୁଚନ୍ତି। ମୋତେ ଧାନ ଚାଷ କିପରି ହୁଏ ଆପଣ ମତେ କହିପାରିବେ?
ଧାନ ଚାଷ ତ ଏବେ ତ ଧାନ। ହଁ ବୁଣିଆ ମାନେ କଣ। ଯୋଉ ଆମର ଦା ବିହନ। ଆମର ଧାନଟାକୁ ବିହନ କଅନ୍ତି ନା ଯୋଉ ମଞ୍ଜିଟା ବୁଣା ଯାଏ।
ଆଜ୍ଞା ଆଜ୍ଞା।
ତ ଏବେ ସେଇ ପାଗ ହେଇଥିବ ବିଲ ପାଗ ହେଇଥିବ ତ ସେ ତେଣୁ। ତ ଟା ରୋଟର ମାରିକି ଲଙ୍ଗଳ। ବୁଲେଇକି ସବୁ ମାଟିଟାକୁ ଟିକେ ଫୁସଫୁସ୍ କରାଯାଏ। ତାପରେ। ତାକୁ ଧାନ ବୁଣାଯାଏ ଧାନ ବୁଣିଲା ପରେ। ଅଁ। ତାକୁ ଛଡାଯାଏ କେତେଦିନ ଧାନ ଗଛ ଉଠିବା ପାଇଁ। ତାପରେ। ହଁ। ପାଣିରେ ପାଣି ହେଲା ପରେ ବିଲରେ। ତାକୁ ଅଁ ସେ ଧାନ ଗଛ ଗୁଡାକୁ। ରଖା ଯାଏ ତାପରେ ଆଉ ଥରେ ବିଲରେ। ଲଙ୍ଗଳ ବୁଲେଇକି। ତାପରେ ଧାନ ରୁଆଯାଏ ଆଉ ଏଇ ପ୍ରକାରରେ ଧାନ ଚାଷ ହୁଏ।
ଠିକ୍ କହିଲେ ବହୁତ ଖୁସି ଲାଗିଲା ଆପଣ ଶୁଣିକି ଆପଣ ଧାନ ଚାଷ କରିବାରେ ବି ଦେଖିଚନ୍ତି ଆପଣ ଜାଣିଚନ୍ତି ଧାନ କେମିତି ଚାଷ ହୁଏ। ଠିକ କହିଲେ କାରଣ ଯେମିତି କିି ଆମ ଗାଁର ଚାଷୀ ମାନେ ବହୁତ ପରିଶ୍ରମ କରନ୍ତି। ସେମାନଙ୍କ ପରିଶ୍ରମ ଯୋଗୁ ତ ଆମେ ଖାଦ୍ୟ ପାଉଛୁ ନା।
ହୁଁ। ପରିଶ୍ରମ କଲେ କଣ ହବ ଧା ଚାଷୀ ମାନଙ୍କର ଯେତିକି ମାନେ। ତାଙ୍କୁ ଯେତିକି ମୂଲ୍ୟ ମିଳିବା କଥା ସେତିକି ମିଳୁନି ନା। ତ ସେଥିପାଇଁ ଚାଷୀ ବି ହେଲେ ବି ଆଉ ଚାଷ କରିବା ପାଇଁ ଆଉ ମନ ବଳଉନାହାଁନ୍ତି।
ଆଜ୍ଞା ଆଜ୍ଞା ଆପଣ ଆଜ୍ଞା। ଯେମିତିକି କହିର ଖଜିକି ଛୋଟବେଳେ ଆମେ ଧାନ ବିଲରେ ଦୌଡୁଥିଲେ। ପାଖରିରେ ଗାଧୋଉଥିଲେ ଆମ୍ବ ବଗିଚାରୁ ଆମ୍ବ ତୋଳୁଥିଲେ। ସେ ସବୁ ଏବେ ଆପଣ ଚାଷୀ ମାନଙ୍କ ବିଷୟରେ କହୁଥିବାରୁ ମତେ ବହୁତ କିଛି ସେଇ ସବୁ ସେଗୁଡାକ ମନେ ପଡିଗଲା।
ଆଜ୍ଞା। ନା ଏବେ ଆଉ ଚାଷୀ ଆଉ ଚାଷ କରୁନାହାନ୍ତି ସେମାନେ। ହଁ ମାନେ। ତାଙ୍କ ଠିକ ମୂଲ୍ୟ ନ ମିଳୁଥିବାରୁ ସେମାନେ ବାହାରକୁ ପଳାଉଛନ୍ତି କାମ କରିବା ପାଇଁ।
ଆଚ୍ଛା ଆଚ୍ଛା।
ଯଦି ଚାଷୀଟେ ଚାଷ କରିବ।
କୁହନ୍ତୁ କୁହନ୍ତୁ ଆପଣ କଣ କହୁଥିଲେ?
ହଁ ଯଦି ଚା ଚାଷୀଟେ ଚାଷ କରିବ, ତାକୁ ଯଦି ଠିକ ମୂଲ୍ୟ ନ ମିଳିବ ତାର ଚାଷ ତା ସେ ଯାହାବ ଉତ୍ପାଦନ କରୁଥିବ ବିଲରୁ ତା ସେ ଚାଷୀ ଚାଷ କଣ ପାଇଁ କରିବ।
ଆଜ୍ଞା ଠିକ କଥାଟିି କହିଲେ ଆପଣ।
ଧାନ ଏତେ କଷ୍ଟ କରିକି କରୁଛନ୍ତି ଚାଷୀ। ଆ ଧାନର ଧାନ କୁଇଣ୍ଟାଲ କେତେ ତିନି ହଜାର।
ଗୋଟେ ଶହେ କେଜି ଧାନର ମୂଲ୍ୟ ତିନି ହଜାର ଚାଷୀ କେତେ ପରିଶ୍ରମ କର ତ ସେ ଶହେ କାଜି ଧାନ ଅ ଉତ୍ପାଦନ କରିବା ପାଇଁ ବିଲରୁ।
ଆଚ୍ଛା ଆଚ୍ଛା। ଆଉ ଆପଣ କେମିତି ଆପଣ ଗାଁ ରେ ଜୀବନ ଯାପନ କରୁଥିଲେ ଛୋଟ ପିଲାବେଳେ କିଛି ସମୟ ଯଦି ଆପଣ ମତେ କିଛି କହିବେ ମୁଁ ବହୁତ ଖୁସି ହେବି।
ଛୋଟ ବେଳେ ଆମେ ଛୋଟ ପିଲା ଛୋଟ ପିଲା ବେଳେ ତ ବହୁତ ବହୁତ କିଛି କ ଭଲ ମାନେ କଣ। ବହୁତ କିଛି କରିଛୁ ଆଉ ଆମେ ହେଲେ ସେଇ ଛୋଟ ବେଳେ ହେଲେ ସେଇ ଧାନ ବିଲରେ ଧାନ ରୋଇଛୁ। ସେ ଚଣା ବିଲରେ ଚଣା ଉପୁଡେଇଛୁ, ମୁଗ ତୋଳିଛୁ ଯାଇକି। ଆଉ ସବୁ ମଜାମସ୍ତି ସାଙ୍ଗସାଥି ସହ ଖେଳିଛୁ ବୁଲିଛୁ। ସ୍କୁଲ ଯାଇଛୁ ପାଠ ପଢୁଛୁ ସବୁ କରିଛୁ।
ଗ୍ରୀଷ୍ମ ଛୁଟିରେ ସାଙ୍ଗ ମାନ ମିଶିକି ଆଜ୍ଞା।
ହଁ କୁହନ୍ତୁ।
ଯେମିତି କିି ଗ୍ରୀଷ୍ମ ଛୁଟରେ ଆପଣ ସାଙ୍ଗମାନେ ମିଶିକି କେମିତି ଆପଣ ଆପଣଙ୍କର ଗୋଟେ ସ୍ମୃତି କିଛି ଅନୁଭବ ମତେ କିଛି କହିପାରିବେ?
ଗ୍ରୀଷ୍ମ ଦିନରେ ତ ଗ୍ରୀଷ୍ମ ଦିନରେ ସେମିତି କିଛି ସାଙ୍ଗ ମାନଙ୍କ ସହିତ ମିଶିକି କିଛି କରିନୁ। ମନେ ପଡୁଛି ଗୋଟେ କଥା ଅ ମୁଁ ଯାଇଥିଲି ଗୋଟେ ଜାଗାକୁ। ସେଠି ରହିକି ପାଠ ପଢୁଥିଲି ତ ସେମାନ ସେଇ ସେଇଠିକାର ସାଙ୍ଗ ମାନଙ୍କ ସହିତ ଗ୍ରୀଷ୍ମ ଦିନେ ଯାଇଥିଲି ମୁଁ ତାଳ ତାଳ ତୋଳିକି ଖାଇବା ପାଇଁ।
ଆଜ୍ଞା।
ତ ସେମାନଙ୍କ ସହିତ ଯାଇଥିଲୁ ତାଳ ତୋଳିକି ତାଳ ତୋଳିକି ଖାଇବା ପାଇଁ। କିନ୍ତୁ ତାଳ ମିଳିଲାନି ପଇଡ଼ ପାଇଡ଼ ତୋଲିକି ପିଇଦେଲୁ।
ଆଜ୍ଞା ଆଜ୍ଞା। ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ଆପଣଙ୍କ ସହିତ ମାନେ ଏତେ ଭଲ ଭାବରେ ଛୋଟ ପିଲା ବେଳେ ଆପଣ ଏତେ ସବୁ କିଛି କରିଛନ୍ତି। ସେମିତି ମତେ ବି ମୋ ପିଲା ବେଳର କଥା ମନେ ପଡିଗଲା ଯେମିତି ଗ୍ରୀଷ୍ମ ଛୁ ଟିରେ ସାଙ୍ଗ ମାନେ ମିଶି ଗଛ ଛାଇରେ ବସି କାହାଣୀ ଶୁଣ କାହାଣ ଶୁଣୁଥିବାର ଦୃଶ୍ୟ ସନ୍ଧ୍ୟାରେ କବାଡି, ଲୁଚକାଳି, ଏବଂ ସେତେବେଳେ ତ ମୋବାଇଲ ବି ନଥିଲା କିନ୍ତୁ ଜୀବନରେ କିଛି ଖୁସିର ଅଭାବ ବି ନଥିଲା କିନ୍ତୁ ଏବେ ମୋବାଇଲ ଯେମିତି ଆସିଲା ସେ ଖୁସି କଣ ହିଁ ଭୁଲିଗଲିଣି।
ଆଜ୍ଞା ଆଜ୍ଞା ଠିକ୍ କଥା। ମୋବାଇଲଟାକୁ ଦୂରେଇ ରଖିବାକୁ ପଡିବ ଆଉ।
ଆଜ୍ଞା ଆଜିକାଲିର ପିଲାମାନେ ତ ଅଧିକ ସମୟ ମୋବାଇଲରେ ହିଁ ବ୍ୟସ୍ତ ରହୁଛନ୍ତି ବାହାରେ ଖେଳିବା କଣ ହିଁ ଭୁଲି ଯାଇଛନ୍ତି।
ହୁଁ ସେଇଟା। କି ମାନେ ଶାରୀରିକ ଶାରୀରିକ ପରିଶ୍ରମ କରିବା ପାଇଁ ଆଉ ନାହିଁ।
ନିଶ୍ଚୟ ଯେମିତି ଆଜ୍ଞା ଆଜ୍ଞା ଯେମିତି ଗାଁର ପର୍ବପର୍ବାଣୀର ମଜା ହିଁ ଅଲଗା ଥାଏ। ରଜ, ରଥଯାତ୍ରା, ଦୁର୍ଗାପୂଜା, କାଳୀପୂଜା, ସବୁ ଲୋକ ଏକାଠି ହେଇରି ଗାଁରେ ପାଳନ କରିଥାନ୍ତି।
ହୁଁ ସେଇଟା।
ହଉ କିଛି ପୂଜା ବିଷୟରେ କୁହନ୍ତୁ?
ପୂଜା ଆମ ଗାଁରେ ହୁଏ, ଆମ ପଟେ ହୁଏ। ହଁ ଗଜଲକ୍ଷ୍ମୀ ପୂଜା ହୁଏ।
ଆଜ୍ଞା।
ତ ସେଥିରେ ମାଆ ଧନ ଲକ୍ଷ୍ମୀ ମାନେ ତାଙ୍କୁ ପୂଜା କରାଯାଏ।
ଆଜ୍ଞା।
ତ ସେଥିରେ ଆ ବହୁତ ଲୋକ ଭାଗ ନିଅନ୍ତି। ସେଥିରେ ଜଣେ ମାନେ ସ୍ୱାମୀ ସ୍ତ୍ରୀ ଦି ଜଣ ଯଜ୍ଞରେ ବସିବା ପାଇଁ ତାଙ୍କୁ ବଛାଯାଏ। ତାପରେ ସେମାନେ ପୁରା ତିନି ଦିନି ଯାକ ସେଇ ଯଜ୍ଞ ମାନେ ଯଜ୍ଞ ଯଜ୍ଞ ମଣ୍ଡପରେ ରୁହନ୍ତି, ତାପରେ ସେଇଠି ସବୁ ଯଜ୍ଞ ହୁଏ। ଭୋଜି ଭାତ ହୁଏ, ପୂଜା ହୁଏ। ଗାଁରେ ସବୁ ଭଲ ଲାଗେ ଗାଁରେ ସବୁ। ଏମ୍ ତିଆ ପୂଜା ପର୍ବରେ।
ଆଜ୍ଞା। ଶୁଣିକି ବହୁତ ଭଲ ଲାଗିଲା କି ଆପଣଙ୍କର ଗାଁରେ ଯଜ୍ଞ ବି ହୁଏ, ମଠ ବି ହୁଏ। ଏବଂ ଉଁ ଆପଣେ ବହୁତ କିଛି ମତେ ଆପଣ କହିଲେ ବହୁତ କିଛି ଖୁସି ଲାଗିଲା ଆ ଆପଣଙ୍କ ସହିତ କଥା ହେଇ ବହୁତ କିଛି ଖୁସି ଲାଗିଲା। କିନ୍ତୁ ଗାଁରେ ବି କିଛି ବି ସମସ୍ୟା ରହୁଛି। ଯୋଉଠାକି ସହୁର୍ ସହରରେ ହିଁ ହୁଏ ଯେମିତିକିି ଭଲ ହସ୍ପିଟାଲ୍ ଉଚ୍ଚଶିକ୍ଷା, ଚାକିରିୀର ସୁଯୋଗ ଏସବୁ ଯା ଗାଁରେ ଏପର୍ଯ୍ୟନ୍ତ ମିଳି ନାହିଁ।
ହଁ ସେଇଗୁଡ଼ା ନାହିଁ ଗାଁରେ। ସେ ସୁବିଧା ଟିକେ କମ୍।
ଆଜ୍ଞା ସେଥିପାଇଁ ତ, ଆଜ୍ଞା କୁହନ୍ତୁ।
ସ୍କୁଲ୍ ଅଛି। ହଁ ଟିଚର ଭଲ ନାହାନ୍ତି, ଆଉ ହସ୍ପିଟାଲ୍ ତ ଅଛି। ସରକାର ହସ୍ପିଟାଲ୍ କରୁଛି। କିନ୍ତୁ ହସ୍ପିଟାଲରେ ଭଲ ଡାକ୍ତର ନାହାନ୍ତି।
ଆଜ୍ଞା ଯେମିତି ଆପଣ କହିଲେ କି ସ୍କୁଲ ଅଛ ସ୍କୁଲ ଅଛି କିନ୍ତୁ ଶିକ୍ଷକ ନୁହନ୍ତି ଭଲ। ଆଜ୍ଞା ଆଜ୍ଞା ଏବଂ ହସ୍ପିଟାଲ ଅଛି କିନ୍ତୁ ଡକ୍ଟର ନାହାନ୍ତି।
ଆଜ୍ଞା।
ମୁଁ ତ ଚାହେଁ ଗାଁ ରେ ଆହୁରି ଉନ୍ନତି ହଉ ଭଲ ରାସ୍ତା ହସ୍ପିଟାଲ ସ୍କୁଲ ଇଣ୍ଟରନେଟ ସୁବିଧା ବଢୁ।
ଆଜ୍ଞା।
ଠିକ ଅଛି ବନ୍ଧୁ ତମ ଆଜ୍ଞା କୁହନ୍ତୁ?
ଡାକ୍ତର ଥିଲେ ବି ସେ ସେ ସବୁ ମାନେ ହଁ ଯୋଉ ସବୁ କାମରେ ଆସେ ଅପରେସନ ପାଇଁ ସେ ସାମାନ ବି ନାହିଁ ମେଡ଼ିକାଲରେ।
ଆଛା ଆଜ୍ଞା। ଠିକ ଅଛ ବନ୍ଧୁ ଆପଣଙ୍କ ସହିତ କଥା ହେଲେ ମତେ ବହୁତ ଭଲ ଲାଗିଲା ଏମିତି ମନ ପକେଇଥାନ୍ତୁ। ରହୁଛି ଶୁଭରାତ୍ରି ଜୟ ଜଗନ୍ନାଥ।
ଶୁଭ ରାତ୍ରି ଜୟ ଜଗନ